ଆଜ୍ଞା ସାର୍ ନମସ୍କାର।
ଆଜ୍ଞା ମ୍ୟାଡ଼ାମ ନମସ୍କାର ନମସ୍କାର କଣ ଏମିତି ଫୋନ୍ କଲେ କୁହନ୍ତୁ?
ଆଜ୍ଞା ଆଜ୍ଞା କଣ କରୁଚନ୍ତି?
ହେଇ ବସିଥିଲି ଟିକିଏ ଘର କାମ ହେଉଥିଲା ସେଇଠି ଟିକିଏ ବଇଥିଲି ଆଉ ଓ ଏଇ ସବୁ ଆଜି ଟିକେ ଯାଇନି ଟିକେ। ଅଫିସ୍ ଯାଇନି ଆଜି ଟିକି ଛୁଟି ଅଛି ସେଥିପାଇଁ ବସିଥିଲି ଏଠି ଆଉ।
ଘର କାମ ମାନେ କଣ ନ୍ୟୁ ଘର ବନେଇଲେ ନା କଣ?
ନା ନ୍ୟୁ ଘର କଣ ଆମର ଛାତ ପଡିନଥିଲା ଛାତ ଟିକେ ପଡିଥିଲା। ଛାତ ପରେ ଟିକେ ତା ଉପରେ ଯେଉଁ ପ୍ଲାଷ୍ଟରିଙ୍ଗ ହେବା କଥା ସେଇଟା ଟିକେ ହେଉଛି ଆଉ।
ହୁଁ ହୁଁ। ଛାତ ପଡ଼ିଲା ନାଇଁ କି?
ଆଜ୍ଞା।
ଆପଣଙ୍କ ଘର କାମ ଭିତରେ କିଛି ହେଇନି ମୁଁ ଛାତ ପଡିଲା ପରେ କରିବେ ବୋଧେ ଆଉ।
ହଁ ଆସ୍ତେ ଆସ୍ତେ ହବ ଆଉ।
ଏନେ କେ ଆପଣଙ୍କ ମ୍ୟାରେଜ ହବ ବୋଧେ
ଆଜ୍ଞା ଆଜ୍ଞା ଆଉ କଣ କରୁଥିଲେ?
ଏଇ ଟିକେ ବସିଛି ଆଉ କାମ ରୋଷେଇ ଫୋଷେଇ ସରିଲା ସବୁ। ସକାଳ ଖାଇବା ଗାଧୁବେଳା ଖାଇବା ସବୁ ସରିଲା ଏଇ ଟିକେ ବସିଛି ଆଉ।
ସକାଳେ ଖାଇବା ଖାଇସାଇଲେଣି?
ଆଜ୍ଞା ଆଜ୍ଞା
କଣ ଖାଇଲେ?
ହୁଁ ଖାଇଥିଲି ଆପଣଙ୍କର ରୁଟି ଭଜା କ୍ଷୀର ଏସବୁ ଆଉ।
ଆଚ୍ଛା ଆଚ୍ଛା ଆଉ ଗାଧୁଆବେଳେ ଭଉଣୀ କଣ ରୋଷେଇ ହବ?
ଗାଧୁଆ ବେଳେ ଆପଣଙ୍କର ସେଇ ଆମର ସେ ସାଧା ଏଇଠି ଗୋଟେ ଅଛି ଅଛି ମନ୍ଦିର ଟା।
ଆଜ୍ଞା
ମା ଲକ୍ଷ୍ମୀଙ୍କ ମନ୍ଦିର ଗୋଟେ ଅଛି।
ଆଚ୍ଛା
ତାର ପଚିଶଟା ଆଜି କରିଥିଲେ। ପଚିଶଟା ହେଇଥିଲା ନା ସେ ବର୍ଷ ଗୋଟେ ଏ ଯୋଉ ବର୍ଷକୁ ଯୋଉ ପୂଜା ଅର୍ଚ୍ଚନା ଟା କରାଯାଏ
ଆଜ୍ଞା
ଆପଣଙ୍କ ସେଇଟା ଆଜି ପୂଜା ଥିଲା ଠାକୁର ମାକର ସେମାନେ ଆମେ ସବୁ ଗାଁ ଲୋକମାନେ ଆମେ ସବୁ ମିଶିକି ପଇସା ଦେଇଦଉ। ଏ ମାଙ୍କର ଆଜି ଭୋଜି ଅଛି। ସେଇଠି ଆମ ଗାଁ ଲୋକ ସମସ୍ତେ ଖାଇବେ ଆଉ।
ଯା ହଉ ଭଲ।
ସବୁ ସାଧା ଆଇଟମ୍ ଘରେ କାହାର ବି ଠାକୁରଙ୍କ ମନ୍ଦିର ପଚିଷ୍ଟା ଟା ଦିନ ଆପଣଙ୍କର କାହାର ବି ଆ ଆମିଷ କେହି କରନ୍ତିନି। ପିଆଜ ରସୁର ବି ଖାଆନ୍ତିନି। ସେଇ ଠାକୁର କତିରେ ଭୋଜି ହୁଏ ତି ସକାଳେ ମାଙ୍କ ପ୍ରସାଦ ଖାଆନ୍ତି। ଗାଧୁଆ ବେଳେକୁ ଭୋଜି ଭୋଜି ହୁଏ ରାତିକି ଆମର ପୁଣି ପୁରୀ ଡାଲମା ହୁଏ। ଠାକୁରଙ୍କ କତିରେ ସେଇଠି ସବୁ ବସିକି ଖାଆନ୍ତି। ଆଉ ଅନ୍ୟ ପିଆଜ ରସୁଣ ସେମିତି ନ ଛୋଟ ପିଲା କତିରୁ ବଡ ଲୋକ ଯାଇ କେହି ପିଆଜ ରସୁଣ ଖାଆନ୍ତେନି।
ଯା ହଉ ଭଲ।
ଆଜ୍ଞା ଆପଣଙ୍କ ଆଡେ ମନ୍ଦିର ଫନ୍ଦିର ସେମିତି କିଛି ଅଛି?
ହଁ ମନ୍ଦିର ଅଛି ଆମର ଟିକେ ଘରଠାରୁ ଟିକେ ଦୂର ହବ। ସେଥିପାଇଁ ଆମେ ଆଉ ଏତେ ହୁଁ ହୁଁ
କୋଉ ମନ୍ଦିର ସବୁ ଅଛି ଆପଣଙ୍କର?
ଶିବ ମନ୍ଦିର ଅଛି ଗୋଟେ ଆମର ମା ତାଙ୍କ ମା ମଙ୍ଗଳାଙ୍କ ମନ୍ଦିର ଅଛି। ଆଉ ମା ମଙ୍ଗଳଚଣ୍ଡୀ ଏଇ ସବୁ ମନ୍ଦିର ମାନ ବିରାଜ ମାନ ଅଛନ୍ତି ଆମ ପାଖରେ ସବୁ।
ଏଇସବୁ ଆଉ।
ହଁ।
ଆଉ ସ୍କୁଲ ଫୁଲ୍ ଯାଇନାହାନ୍ତି ଆଉ।
ଏଇ ସ୍କୁଲ ଖରା ଦିନ ପାଇଁ ପରା ଟିକେ ଛୁଟି ଘୁଞ୍ଚି ବଢିଗଲା ତ।
ଆଛା ଆଛା।
ଆଉ ଯାଇନି ଆଉ।
ହଁ ମ୍ୟାଡ଼ାମ ଆମ ସ୍କୁଲରେ ଏବେ ପଢ଼ଉଛନ୍ତି କଣ ଇତିହାସ ପଢ଼ୋଉଛନ୍ତି ନା।
ଆପଣ ଙ୍କ ସବୁ ପ୍ରକାର ସବଜେକ୍ଟ ରେ ଆମେ ପଢେଇ ପାରିବୁ ଯେତେବେଳେ କୋନଶି ସାର୍ ଆ। ଆପଣଙ୍କର ଆସିନଥାନ୍ତି।
ଆଚ୍ଛା ଆଚ୍ଛା।
ଆମେ ତାଙ୍କ କ୍ଲାସ୍ ନେଇଯାଉ ଆଉ।
ନା ଆମେ ଯେତେବେଳେ ପଢିଥିଲୁ ସ୍କୁଲରେ କଲେଜ ରେ ପଢିଥିଲୁ ମାନେ। ମେଷପଟାମିଆଁ ସଭ୍ୟତା। ସିଏ ଥିଲେ ଆମର ନୀଳ ନଦୀ ପାଖରେ ତାଙ୍କର। ଆମେ ସଭ୍ୟତା ଗଢ଼ି ଉଠିଥିଲା ଆମେ ପଢ଼ିଥିଲୁ ସେଇ କଥା ବେଳେବେଳେ ମୋର ମନେ ପଡ଼େ। ମାନେ ଆମେ କଲେଜ ଦିନର କିଭଳି ଥିଲା ଆମ ସେ ସବୁ ଦିନ। ନୀଳା ନଦୀ ପାଖରେ ଉଠିଥିଲା ଆଉ ସେମାନେ। କଣ କରୁଥିଲେନା ସେମାନେ ପ୍ରଥମେ ଚାଷର ଉତ୍ପତ୍ତି ସେଇମାନେହିଁ କରିଥିଲେ ମେଷ। ପ୍ରଟଲମେ ଆଜି ଭାରତ ବର୍ଷରେ ଯଦି ପୃଥିବୀ ପୃଷ୍ଠରେ। ଚାଷ ହଉଛି ନା କେବଳ ତାଙ୍କରି ପାଇଁ ହେଉଛି କାରଣ। ସେମାନେ ହିଁ ମଞ୍ଜିକୁ ରୋପଣ କରି କି। ଉପରେ ବୋଲି ଚାଷ କରାଯାଏ ସେଇମାନେ ହିଁ ଉଦ୍ଭାବନ କରିଥିଲେ।
ସେ ଗୋଟେ ଛୋଟ। ଟ ଜାଗାରେ ତାଙ୍କ ପରୀକ୍ଷା ନିରୀକ୍ଷା କରିକି ଦେଖିଥିଲେ।
ଆଜ୍ଞା ହଁ ନା ସେ ପ୍ରଥମେ ଉଁ। ସେଇମାନେ ହିଁ ଗାଈର ବ୍ୟବହାର। ପ୍ରଥମେ କରିଥିଲେ ସେଇମାନେ ହିଁ ଗାଈର ବଳଦ ଦ୍ଵାରା ଚାଷ। ତ ସେମାନେ ପ୍ରଥମେ କହିଥିଲେ ବହୁତ୍ ସେ ସବୁ ଦିନ ମନେ ପଡ଼ିଲେ ବହୁତ୍ ଇଏ ଆଉ ଭୁବନେଶ୍ୱର। ପ୍ରଥମେ ଆମ ସଭ୍ୟତା ତାପରେ ଏତେ ଦିନକୁ ଦିନ ଏତେ ସୁଦୃଢ ହେଲା ଯେ। ସେମାନେ। ପୁରା ଦିନକୁ ଦିନକୁ ବହୁତ୍ ଡେଭଲପ୍ କରିଗଲେ। ଯାଆଫଳରେ ନିଜର। ନିଜର ସବୁ ଚତୃପାଶ୍ଵ ଭି ଚାରିକର ସେମାନେ ସବୁ ପାଚେରୀ ବୁଲେଇଲେ। ପାଚେଇ ପୁଳେଇ ସଚ। ପତୁଳଙ୍କ ଠାରୁ ବଞ୍ଚିବା ପାଇଁ ପାଚେରୀ ସାଇଟରେ ଗର୍ତ୍ତମାନ କରିକି। ସେଠାରେ ସବୁ। ଛାଡିଲେ କଣ କହିଲେ ଏ ବିଷଦର ସାପ ସହିତ କୁମ୍ଭୀରଙ୍କୁ ଛାଡିବେ ଯାହା। ଫଳ ରେ ଆଉ ଆସିପାରିବେ ନି କିଏ?
ଆମର ଶତ୍ରୁ ମାନେ ଆସିପାରିବେନି ଆଉ ବାହାର ଦେଶରୁ ଆଉ।
ହଁ ହଁ। ଲାଗ ୁ କେି ମାଗି ଗାଉଛି ନା ଗାଉଛି
ଆଉ ଆପଣ କଣ ଖାଇଥିଲେ ସକାଳେ ଆଜି।
ହ ଫାଳେ ରୁଟି କ୍ଷୀର ଭଜା ଏସବୁ ଆଉ।
ହ ଆଉ ଖରା ଦିନ ବର୍ଷା ତ ଚାଲିଥିଲା ପ ପନିପରିବା ସବୁ ଲାଗି। ଥିଲା ବହୁତ ଭାବେ ଭଲ ପାଣି ପାଣି ଦିଆ। ପାଇଯାଉଥିଲେ ଆଉ ବର୍ଷା ତ ଛାଡଗିଲାଣି ଖରା ଆସିଲାଣି। ପୁଣି ଆପଣଙ୍କ ଚାଷ ବାସ କାମ କେମିତି କଣ ଚାଲିଛି।
ଚାଷବାସ ଟିକେ ବର୍ତ୍ତମାନ ବର୍ଷା ବର୍ଷି ହେଇନି ସେଥିପାଇଁ ଟିକେ ଟାଇମ ନଗିବା।
ଆଜ୍ଞା।
ଟାଇମ ନାଗିବ ଆଉ ଯାହାଫଳରେ ହଁ ବିଭିନ୍ନ ପ୍ରକାରର ଲେଟ୍ ବି ହଉଛି ସବୁ ପ୍ରକାର ଟାଇମ୍ ଟାଇମ୍ ନାଇଁ। ଦେଖିବା ବର୍ଷା ହେଲେ ଯାହା ହବ ଆଉ।
ଏପଟେ ଘର କାମରେ ବେସ୍ତ ଟିକେ ରହୁଥିବେ ସେପଟେ ଚାଷ ବହୁତ ଆପଣ ହଇରାଣ ହଉଥିବେ ନୁହେଁ କି?
ଆଜ୍ଞା ଆଜ୍ଞା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ହଁ। ସମସ୍ତେ ଅଛନ୍ତି ଏବେ ଠିକ ଠାକ୍ ଅଛନ୍ତି ଦେହପା ଭଲ ଅଛି। ତମେ ସେପଟା ଆ ସେଇ ଖେଳ ବାହାର କରିବା ଦୋଉଟା ସେଇ ସ ପରେ ହେଲା ପାଟା ଗୋଡଟା ସି ଦବା ପକଛ କେତ ବା ଆପଣଙ୍କର ଯଉ ସବୁ ରହିଲା। ଅଁ ପିଲାମାନେ ସ୍କୁଲରୁ ଆସିଲେଣି ନା ଆସିନାହାନ୍ତି?
ନାଇଁ ନାଇଁ ପିଲାମାନଙ୍କର କଣ ଟାଇମ ହେଲାଣି ସେମାନେ ଆସୁଛନ୍ତି ଚାରିଟା ହେଇଯାଉଛି। ଖାଇବାକୁ ରୋଷେଇ କରିକି ରଖିବାକୁ ପଡୁଛି ଆସିକି ଖାଉଛନ୍ତି। ଲେଟ୍ ହଉଛି ଆଉ କଣ କରିବା।
ଆଚ୍ଛା ଆଚ୍ଛା।
ପିଲାମାନଙ୍କୁ ପାଠ ପଢ଼ାଇବାଟା ଆଗ ପ୍ରଥମ ନା।
ଆଜ୍ଞା।
ଅଜ୍ଞ ଆଉ କଣ ଖବର କୁହନ୍ତୁ?
ହଉ ସବୁ ଭଲ ଏ ସବୁ ଆଉ କୁଆଡ଼େ ବୁଲାବୁଲି କରି ଗଲେଣି ନା ଯାଇନାହାନ୍ତି?
ନାଇଁ ବୁଲାବୁଲି ଆମର ଯଉ ରଜ ଗଲା ସେଇଥିରେ ଯାହା ହେଇଥିଲା। ଆଉ ଏଇ ପାଖ ମନ୍ଦିର ଆମର ଅଛନ୍ତି। ସେଇଠିକି ଟିକେ ସବୁବେଳେ ସଖାଳୁ ଆମେ ଦର୍ଶନ କରିବାକୁ ଯାଉ।
ଆଚ୍ଛା।
ଆଉ ବିଶେଷ କିଛି ବୁଲାବୁଲି ହେଇନି ଭାବିଛି ଶୀତଦିନେ ପରିବାରଙ୍କୁ ନେଇ ଟିକେ କୋଉଠିକୁ ବୁଲାବୁଲି କରିବାକୁ ଯିବୁ ଆଉ।
କୁଆଡ଼େ ଯିବେ ବୋଲି ଭାବିଛନ୍ତି?
କୁଆଡେ ତ ବେଶୀ ବାହା ଦୂରକୁ ଆମେ ଯାଇପାରିବୁ ନାହିଁ ଯେହେତୁ ବଡ ଫ୍ୟାମିଲୀ ଅଛନ୍ତି। ଆଉ ଆମେ ଏଇ ପାଖଆଖ ଯେମିତି ଆମର ପୁରୀ ମନ୍ଦିର। ସେମତି ତାରିଣୀ ଆମର ଏଠି ମଣିକ ମଣିକମାନେ ମଣିକ ଅଛନ୍ତି ସେଠି। ବହୁତ ଆମ ଡିଷ୍ଟ ଭିତରେ ଯେତିକି ମନ୍ଦିର ଅଛି ସେ ତାରି ଭିତରେ ବୁଲିବୁ ଆଉ। ଆପଣ କୁଆଡେ ଯିବେ ବୋଲି ପ୍ଲାନିଂ କରିଛନ୍ତି?
ନାମ ଆମର ସବୁ ସଂଗଠିତ ଅଛନ୍ତି ଗ୍ରୁପ୍ ଅଛନ୍ତି ସେ ସବୁ କହୁଛନ୍ତି। ଯିବା ପାଇଁ ଏଥର ଚିଲିକା। ଦେଖିଆ ଯିବା ନହଲେ ଆଉ।
ଗ୍ରୁପ ମାନେ ସବୁ ଯାଆନ୍ତି ବୁଲିବାକୁ ନୁହେଁ କି?
ଆ ହଁ ଆମର ଯୋଉ କୃଷକ ସଂଗଠନ ଅଛି ସେ ସବୁ ସେମାନେ ତାଙ୍କର ଥାଏ ବର୍ଷକୁ ଥରେ ଯାଆନ୍ତି। ବର୍ଷ ସବୁ ଯାକ କାମ କରିବେ ବର୍ଷରେ ଥରୁଟେ ହେଲେ ତ ସେମାନେ ଇଏ କରିବେ ନା ଆଉ।
ଆଜ୍ଞା ଆଜ୍ଞା। ଭଲ ନା ଟିକେ ବୁଲିବାକୁ ଯିବେ ଭଲ।
ଆଜ୍ଞା। ଆଉ ଏଇ ସବୁ କଥା ଆଉ କଣ କଣ କରୁଛନ୍ତି ମ୍ୟାଡ଼ାମ କଣ ନାହିଁ। ସବୁ ଆଉ।
ହଁ, ଆଉ ଗାଧୁଆ ପାଧୁଆ ସରିଲାଣି।
ହଁ ହଁ ଗାଧୁଆପାଧୁଆ ସରିଲାଣି ସବୁ ଗାଧୁଆପଧା ସରି ମୁଁ ଗାଧେଇ ପଡେ ସକାଳୁ ପ୍ରତ୍ୟେକ ଦିନ। ନହେଲେ ଲେଟ୍ ହୁଏ ଆଉ। ନହଲେ ଡେରି ହେଲେ କେଉଁଦିନ ମୁଁ ଫରେ ଗାଧୋଇଲେ ଥଣ୍ଡା ଫଣ୍ଡା ଧରିବ ନା ସେଇଥପାଇଁ ଜଲ୍ଦି ଗାଧେଇ ପଡେ ଆଉ।
ଓ ସକାଳୁଆ ଗାଧୋଇ ପଡନ୍ତି ଆଉ।
ଆଜ୍ଞା ଆଜ୍ଞା।
ଆଉ ଆଜି ତ ଖରା ପ୍ରବଳ ହେଇଛି ଛାତ କାମ ଚାଲିଛି ସବୁ ଛାତ ଫାତ ସବୁ ଠିକ ଠାକ ସରିଲାଣି ନା ଆହୁରି କିଛି କାମ ବାକି ଅଛି।
ଆହୁରି ଅଛି ବାକି।
କୁଇ କାମ ସବୁ କୋଉ ପ୍ରକାର କାମ ସବୁ ବାକି ରହିଲା।
ପରେ ପ୍ଲାଷ୍ଟର ହବ ପ୍ଲାଷ୍ଟର ପରେ ପରେ ସବୁ କାମ ଅଛି ବାକି ଆଉ।
ଓ ହୋ ସବୁ କାମ ସାରିଦେବେ ଆଉ।
ଆଜ୍ଞା।
ହଉ ସାର୍ ମୁଁ ସାର୍ ରଖିଲି ପରେ ପରେ କ କଥା ହବା ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ମ୍ୟାଡ଼ାମ ରହିଲ ମ୍ୟାଡ଼ାମ ନମସ୍କାର।
ହୁଁ। ହଁ।